ହାଲୋ। ଲାଗି ରହିଛି ରହିଛି ଦଶ ଥର କହିଲି ସୌମ୍ୟ ର କଣ କରୁଛନ୍ତି?
ନାଇଁ ମୁଁ ଏଠି ବଇଛି ଆଉ। ଆପଣଙ୍କ ଘରେ ବହୁତ କୋଳାହାଳ ଶୁଭୁଛି।
ଆଜ୍ଞା ଟିକେ କବାଟ ଆଉଜେଇ ଦେବେ ବିକୁ ବାବୁ। ମୁଁ ତ ଘରେ କହୁଛି ମୋ କଥା କିଏ ଶୁଣିବାକୁ ହିଁ ନାରାଜ ବୁଝୁଛନ୍ତି ମୁଁ ଘରେ ଗୋ ଏଇଟା କଥା କହିବି ଏଇ ସେଇଟା ହଉ ସେଇଟା କର ସେଇଟା କର କେହି ଶୁଣିବାକୁ ନାରାଜ ତ ମୁଁ କଣ। କହିବି ଆଜ୍ଞା ବୁଝିପାରୁଛନ୍ତି ଆଜ୍ଞା। ମୁଁ କହିଲେ ମୋ କଥାରେ କିଏ ଶୁଣିବାକୁ ଅଛନ୍ତି କେହି ଶୁଣିବାକୁ ହିଁ ନାରାଜ ବୁଝୁଛନ୍ତି।
ହଁ ଦେ ହ ସେ କଥା ଛାଡ। ଆପଣ ଖାଇଛନ୍ତି କଣ ଆଜି ରାତିରେ?
ଆଜ୍ଞା ରାତିରେ ଏବେ ମୁଁ ଖାଇଲି। ହଉଚି କଣ କହିଲେ ଚିକେନ କଷାକୁ ହଉଚି କଣ କହିଲେ। ବମ ବଗରା ରାଇସ୍ ବୁଝୁଚନ୍ତି ଆଉ ହେଇଥିଲା ସାଇଡରେ ଚୁଙ୍ଗୁଡି ଟିକେ। ଉଁ ଯୋଉ ବେସର ଚୁଙ୍ଗୁଡି ବୁଝୁଚନ୍ତି ଏଇଗୁରା ସବୁ ପ୍ରସ୍ତୁତ ହେଇଥିଲା। ମୁଁ ଏବେ ସାଙ୍ଗେ ସାଙ୍ଗେ ଖାଇକି ଆସିଲି ଆଉ ପାମ୍ପଡଟେ ଛଣା ହେଇଥିଲା ପାମ୍ପଡି ବି ଖାଇଲି। ଆପଣ କଣ ଖାଇଛନ୍ତି ସେ ବିଷୟରେ ଟିକେ ବର୍ଣ୍ଣିତ କରି କୁହନ୍ତୁ?
ଦେଖନ୍ତୁ ମୁଁ ପ୍ରାୟ ତ ଏବେ ପୁରୀ। ବୁଟ ଆଳୁ ତରକାରୀ। ପାସ ପାସ ହେଇଥିଲା ପାମ୍ପଡ ଗୋଟେ ଭୋଜି ଖାଇବାକୁ ଯାଇଥିଲି ତ ଗାଁ ଗାଁ। ତ ଜାଣିଥିବ ଗାଁରେ ସଦାବେଳେ ଭୋଜି ଲାଗି ରହିଛି।
ଆଜ୍ଞା।
ତ ମୁଁ ଗୋଟେ ଭୋଜି ଖାଇବାକୁ ଯାଇ ଥିଲି ଭୋଜି ଖାଇକି ଆଇିଲି ଆଉ ଏବେ ଭାବୁଚି ଟିକେ କଥା ହେଇ ସ କଥା ହେଇଯିବି ଆପଣଙ୍କ ସହିତ
ଆଜ୍ଞା।
କଥା ହେଇ ଶୋଇବି ଆଉ।
ଆଜ୍ଞା ମତେ ବି ତ ନିଦ ଆସିଲାଣି ତ ମୁଁ ଆପଣଙ୍କ ସହିତ ତ ଏଇସ୍ କଲ ଟେକ୍ ସମାପ୍ତ ପରେ ମୁଁ ବି ଶୋଇବାକୁ ଯିବି। କାହିଁକି ନା ବହୁତ ନିଦ ଆଇଲାଣି ମୁଁ ବି ବହୁତ ମାନେ ଅସୁସ୍ଥ ଲାଗୁଚି। ତ ସେଥିପାଇଁ ଆଜି ଦିନ ସାରା ମୁଁ ଟିକେ ବହୁତ କାମରେ ବ୍ୟସ୍ତ ରହି ତ ସେଥିପାଇଁ ମତେ ବି ଅସୁସ୍ଥ ଲାଗିଲାଣି ତ ମୁଁ ବି ଶୋଇବାକୁ ଯ ଯିବି ଏଇ ଏଇ କଲର ସମାପ୍ତ ପରେ ତ ସେଇଟା ତ ଗୋଟେ କଥ୍ ଥା ମୁଁ ବୁଝିଲି କିନ୍ତୁ ଦେଖନ୍ତୁ ଆପଣ ଯୋଉଟା କହିଲେ ଆପଣଙ୍କ ଗାଁରେ ଭୋଜିଟା ହଉଚି କି ପ୍ରକାର ଭୋଜି ଥିଲା ଆଉ ଭୋଜିରେ କଣ କଣ ସବୁ ହେଇଥିଲା କି ଭୋଜି ତା ମାନେ କଣ କଣ ହେଇଥିଲା ସେ ବିଷୟ ବର୍ଣିତ କରି
ଦେଖଣୁ ଆଜି ଗୋଟେ ଭୋଜି ଥିଲା ଇ ଗୋଟେ ମଲା ଭୋଜି ଥିଲା ଏଗାର ର
ଉଁ।
ତ ପ୍ରାୟତଃ ପାଞ୍ଚ ଜଣ ସାଙ୍ଗ ଯାଇଥିଲୁ ପ୍ରତ୍ୟେକ ଗୋଟେ ଗୋଟେ ସାଇକଲ ନେଇକି ଯାଇଥିଲୁ।
ଅ ତ ବହୁତ ଭଲ ଲାଗିଲା ସାଇକେଲିଂ କରି ଯିବାକୁ ପ୍ରାୟତଃ ଗୋଟେ ଆମ ଗାଁରୁ ଅନ୍ୟ ଗାଁକୁ
ଆଜ୍ଞା।
ତ ତ ସେଠି ଆଗୁ ଆମର ଏମ ଏମିତି ଥିଲା ବେଞ୍ଚ ରେ ବସିବା ପାଇଁ। ତ ତଳେ ଯାହା ଯେହେତୁ ବର୍ଷା ହେଇଛି ତ ତଳେ ବସିବା ପାଇଁ ସମସ୍ତେ ମନା କଲେ। ହଁ ବେଞ୍ଚ ରେ ବସି ଖାଇଲୁ ବେଞ୍ଚ ଉପରେ ଗୋଟେ କାଗଜ ପଇଲା କାରଣ ଯେମି ତି ବେଞ୍ଚ ରେ ଲାଗିବନି ଅଇଁଠା ଅଁ ତ କାଗଜ ପଡି ସାଇଲା ପରେ ସବୁ ଗୋଟାଏ ଜଣେ ଆଇଲା ଗୋଟେ ଗୋଟେ ପ୍ଲେଟ ବାଣ୍ଟି ଦେଇଗଲା
ତ ଗୋଟେ ଗୋଟେ ପେଣ୍ଟ ବାଢି ସାରିଲା ପରେ ଜଣେ ଆଇଲା କିଛିଟା ଯୋଉ ମହାପ୍ରସାଦ କିଛିଟା ଦେଇକି ଗଲା। ତାପରେ ପ୍ରତ୍ୟେକଙ୍କୁ ତିନୋଟି ଲେଖା ପୁରୀ ଜଣେ ଦେଇକି ଗଲା। ତାପରେ ଜଣେ ଉଁ ଆଇଲା ସମସ୍ତଙ୍କୁ ଡଙ୍କିଏ ଡଙ୍କିଏ ବୁଟ ଡାଲି ତକାରୀ ଦେଇକି ଗଲା
ହଁ ପୁରୀ କଣ ମାନେ ଆଜି କାଲି ତ ପ୍ରାୟ ଲୋକ ସେଇ ଯୋଉ କଣ ଗୋଟେ କି ଗୋଟେ ରାଇସ ଭାତ ଟିକେ କରିଦଉଚନ୍ତି ପୁରୀ କରୁନାହାନ୍ତି କାହିଁକିନା ଲୋକ ପୁରୀ ଏତେ ଖାଇବାକୁ ପସନ୍ଦ କରିନାନ୍ତି ତ ପୁରୀ ହେଇଥିଲା କେମିତିିମ?
ପୁରୀ ହେଇଥିଲା ଏଇ ଅଟାରେ ଅଟାରେ ହେଇଥିଲା ଆମର।
ଓହୋ ବୁଝିଲି ଅଟାରେ ହେଇଥିଲା ମୁଁ ବୁଝୁଚି କିନ୍ତୁ ମୋ କହିବା କଥାଟା ଆପଣ ବୁଝି ପାରୁନାହାନ୍ତି ଆଉ।
ହଁ ନାଇଁ ଆମେ ଟିକେ ବୁଝି ବୁଝେଇ ପାରୁନୁ ନା କଣ ମୁଁ କିଛି
ଆଜ୍ଞା ଦେଖନ୍ତୁ ମୁଁ ବୁଝଉଚି ଯେମିତି କି ଆଜି କାଲି କଣ ଏଗାରରେ ପ୍ରୁ ପୁରୀ ପ୍ରାୟତଃ ହଉନି ବୁଝୁଚନ୍ତି ପୁରୀ ହଉନି କାରଣ ଏହି କି ଯେ ମୁଁ ଏହି କଥାରେ ଉପନୀତ ହେଲି ଯେ କାହିଁକିନା ଲୋକ ଲୋକଙ୍କର ଜାଣିଥିବେ ପେଟ ଦୋଷ। ଏବଂ ଲୋକଙ୍କର ଗ୍ୟାଷ୍ଟିକ୍ ଏବଂ। ଲୋକଙ୍କର। ଶରୀରରେ କିଛି ପ୍ରକାରର ଅସୁବିଧା ସେଥିପାଇଁ। ଯେହେତୁ ପୁରୀଟି ହୁଏନି ତ ସେଥିଲାଗି ଗୋଟେ। ଅରୁଆ ର ଗୋଟେ ଭାତର ଗୋଟେ କଣ କି କିଛି ଗୋଟେ କରିଦିଅନ୍ତି, ଅରୁଆ ଭାତ କି କଣ ଗୋଟେ ଏମିତି କରିଦିଅନ୍ତି। ତ ସେଟା କାଁ ହେଇଛ୍ ଥିଲା ନା ନାଇଁ ସେଇଟା କାହିଁକି ହେଇନଥିଲା, ମୁଁ ସେଇ କଥା ପଚାରୁଛି ଆପଣ ସେ ବି
ଓ ହୋ ହଁ।
ନାଁ ନାଁ ଆମର ସେମିତି କିଛି ନାହିଁ, ଆମର ଏମିତି କରନ୍ତି ଜଣେ ଜଣେ କରନ୍ତି ଭାତ କରିଦିଅନ୍ତି ତା ଦେହରେ ପଟେ ପଟେ ପୁରୀ ଦେଇ ଦିଅନ୍ତି ତ। ଆମର କିନ୍ତୁ ଏଥର ପୁରୀ କରିଦେଲୁ କାରଣ ଦେଖନ୍ତୁ ଯାହାର ପେଟ ଗ୍ୟାସ୍ ହେଇଚି ସେ ଦି ପଟ ଖାଇଯିବ। ତ ଆମେ କଣ କରୁ ଆମର ନିୟମ ଅଛି ପୁରୀ କରିବାକୁ। ସମ ସମସ୍ତେ ତ ସେମିତି ନୁହଁ ଯେ ଭାବିବେ ମୁଁ ଅରୁଆ କରିବି। ସେମିତି କଣ ହବ ଯାହାର ଯାହା ଇଚ୍ଛା ହେଲା ତା କଲା ତମକୁ ଯଦି ପେଟ ଗ୍ୟାସ୍ ତମେ ଅଳ୍ପ ଖାଇବ ନାଁ ତ ତାମାନେ କରିବା ଲୋକର ଦୋଷ କଣ।
ନାଇଁ ନାଇଁ କରିବା ଲୋକର ଦୋଷ ନୁହଁ ହଉ ଠିକ୍ ଅଛି ଆପଣ କହୁଥିଲେ। ପ୍ଲେଟେ ଦିଆ ହେଲା ପ୍ଲେଟ ଦିଆ ହେଲା ପରେ ପୁରୀ ଦିଆ ହେଇ ଡାଲି ଟା ଦିଆ ଦେଲା ତାପରେ କଣ ହେଲା?
ତାପରେ ଖଟା ବାଲା ଆଇଲା ଖଟା ବାଲା ଆଇଲା ଖଟା। ଖଟ୍ଟା ବାଲା ଦେଲା। ଦେଲା ପ୍ରଥମ ତାକୁ ମୋ ସାଙ୍ଗ ଗୋଟେ ମୋ ସାଇଡ୍ ଦାକ୍ ରେ ବୈଥିଲା ତାକୁ ଦେଲା ତାର ମତେ ଦେଲା। ମୋ ସାଙ୍ଗ ବାଁକରେ ଯିଏ ବଇଥିଲା ତାକୁ ଦେଲା। ତାପରେ ଏମିତି ଦେଇ ଦେଇ ଗଲା ତା ଖଟା ଶଇଲା। ଖଟା ସଇଲା ପରେ ଜଣେ ଆଇଲା ଘାଣ୍ଟ ଦେଲା, ଘାଣ୍ଟ ଦେଲା ମୋ ସାଙ୍ଗ ଦାଁ କତିରେ ବୈଥିଲା ତାକୁ ଦେଲା ମତେ ଦେଲା। ତାର ବାଁ କରେ ଗୋଟେ ସାଙ୍ଗ ବୈଥିଲା ତାକୁ ବି ଦେଲା। ତ ଦେଇ -ଦେଇ -ଦେଇ ଗଲା ତାପରେ ଗଲା ଏତିକି ତାପରେ ଏତିକି ସଇଲା ପରେ ପୁଣି ସେକେଣ୍ଡ୍ ଟାଇମ୍ ପୁରୀ ଆଇଲା ଫେରେ। ଫେରେ ଯେତେବେଳେ ପୁରୀ ଆଇଲା ତ ଫେରେ ଦିଦି ପଟନେଖା ଦେଲା। ତ ମୋ ଡାଁ କରେ ଯୋଉଁ ସାଙ୍ଗ ବଇଥିଲା ତାକୁ ଦୁଇ ପଟ। ମତେ ଦି ପଟ। ମୋ ବାଁକରେ ଯୋଉଁ ସାଙ୍ଗ ବୈଥିଲା ତାକୁ ବି ଦି ପଟ ଦେଲା। ତାପରେ ପୁରୀ ସେମିତି ଦେଇ ଦେଇ ଗଲା।
ମୁଁ ଆପଣ ଆଜ୍ଞା ମୁଁ ଆପଣଙ୍କ କଥା ବୁଝିପାରୁଚି। କିନ୍ତୁ ଆମେ ତ ଆପଣ ଖାଇକି ଆସିଲେ ମୁଁ ବୁଝିଲି। ତାପରେ ଏବେ କୁହନ୍ତୁ।
ମୋ ଖାଇବା ସରିନି। ନାଁ -ନାଁ -ନାଁ ଆପଣ କଥା କାଟି ଦୌଛନ୍ତି, ମୋ ଖାଇବା ସରିନି ଦିଦି ପଟେ ଦେଇ ଗଲା ତାପରେ ପୁଣି ପୁଣି ସେକେଣ୍ଡ୍ ଟାଇମ୍ ଯୋଉଁ ଜିନିଷ ସବୁ ଆଇଲା ଡାଲି। ଗୋ ହାତରୁ ଜଣେ ଡାଲି ତାପରେ ମୁଁ ତାପରେ ମୋ ବାଁ କର ସାଙ୍ଗ। ତାପରେ ଏମତି ସରିଲା ପରେ ଖଟା, ଘାଣ୍ଟ ଏମିତି ପରେ ପରେ ଆଇଲା ତ ପାଶଟି ଆଇଲା ପାଶଟିକି ସେମିତି ମୋ ଡାଙ୍କର ମତେ ମୋ ବାଙ୍କର ବୁଲାଇ ଦେଲା ତ ଏମତି ଖାଇଲୁ ଖାଇଲୁ ତ ପାସ ଯେ ମୁଁ ତଥାପି ମୋ ପାସଟି ସରିଗଲା ପା ହଁ ହଁ ସେ ଧୀରେ ଧୀରେ ଯାଇଛି ମୋ ପ୍ରାୟତଃ ମୋର ଦଶ ମୁଁ ବାରଟି ହାପୁଡାରେ ସାରିଦେଲି ପାର ମୋ ସାଙ୍ଗ ମୋ ଡା ସାଙ୍ଗ ବହିଥିଲା ତାର ସରିଲା ପନ୍ଦର ହାପୁଡା ଆଉ ମୋ ବାଙ୍କର ସାଙ୍ଗ ତାର କୋଡିିଆ ହାପୁଡା ମୁଁ ଫାଷ୍ଟ ହେଇଥିଲି ହେଥିରେ। ଜାଣିଛ ନାଇଁ? ହଁ।
ତ ଏମତି ଏମତି ତାପରେ ଆମେ ଉଠିବାକୁ ଗଲୁ ତ ଜଣେ ଫୁଣି ଲାଷ୍ଟକୁ ପତର ଗୋଟେଇବାକୁ ଆଇଲା। ଇଏ ପତ୍ର ଗୋଟିଲା ମୋ ସାଙ୍ଗର ଡାହାକର ଜଣେ ବଇଥିଲା ତା ପତ୍ର ଗୋଟେଇଲା ମୋ ପତ୍ର ଗୋଟେଇଲା। ତମ ବାହାଘର ଯୋଉ ସାଙ୍ଗ ତା ପତର ଗୋଟେଇଲା ଏମିତି ଗୋଟେଇ ଗୋଟେଇ ଗଲା ତ
ଟାଇ ମୋଟେ ମୋର ଟିକେ କାଶ ହଉଛି ତ ମୁଁ ସେଥିଲାଗି ଆପଣଙ୍କୁ ଦୁଃଖିତ ମନ କରୁଛି।
ଓହୋ ଦେହ ଖରାପ ଥିବ ବୋଧେ ମତେ ଲାଗୁଛି।
ହଁ ଆଜ୍ଞା ଟିକେ ଦେହଟା ଖରାପ ଅଛି ପାଗ ଟିକେ ଖରାପ ଅଛି ତ ସେଇଥିଲାଗି ଦେହଟା ଟିକେ ଖରାପ ଅଛି ବୁଝୁଛନ୍ତି? ତ ମୁଁ କଣ କରିିପାରିବି ମୁଁ କାଶଟା ହେଇଯାଉଛି ଆଉ ବୁଝୁଛନ୍ତି?
ଦେଖନ୍ତୁ ପାଗ ଯୋଉ ପରିବର୍ତ୍ତନ ହଉଛି ଯାହା ଫଳରେ ତେ ମାନେ ଗୋଟେ ଭଲ ଲୋକକୁ ବି ଦେହ ଖରାପ ହେଇଯାଇଛି ଆପଣ ତ ଏମିତିରେ ବି କହନ୍ତି ଆପଣଙ୍କ ଦେହ ଖରାପ ବୁଝିପାରୁଛନ୍ତି?
ହଁ ଆଜ୍ଞା ସେଇ କଥା ଲାଗି ମୁଁ ବି କିଛି କହିବାକୁ ଯାଉଛି ଯେ ଦେଖନ୍ତୁ ମୁଁ ଦେଖନ୍ତୁ ମୋ ଦେହଟା ଖରାପ କିନ୍ତୁ ମୋ ଦେହର ବହୁତ ଯତ୍ନ ନିଏ ମୁଁ ସକାଳୁ ଉଠ ଠେ ବ୍ୟାୟାମ ଫ୍ୟାୟାମ କରେ। ଯୋଗ କରେ ଏସବୁ କରିସାରିଲା ପରେ ମୁଁ ଯାଏ ଗା ଗାଧୁଆ କରେ ଗାଧୁଆ ଫାଦୁଆ କଲା ପରେ ଶୁଷ୍କ ଖାଦ୍ୟ ଖାଏ।
ହୁଁ ହୁଁ।
ତାପରେ ସେତିକି ଖାଇସାରିଲା ପରେ
ହଁ।
ତାପରେ ପୁଣି ମୁଁ ଏ କଥା କହୁଛି ଯେ ମୁଁ ସେଠୁ ଘରକୁ ଆସେ। ଖାଇସାରିଲା ପରେ ଘରକୁ କଣ ମାନେ ଗାଧେଇବାକୁ ଯାଏ।
ହୁଁ।
ଗାଧେଇ ଫାଧେଇ ସାରିକି ଆସି ମୋ କାମରେ ଲାଗିଯାଏ। କାମରେ ଲାଗିଲା ପରେ ପୁଣି ଖରା ବେଳକୁ ମୁଁ ରୁଟି ଦିପଟ ହାତ ଗୋଟେ କପ ରେ ତାପରେ ତା ସହିତ ଆମର ଯୋଉ ଦେଖନ୍ତୁ କିଛି କୋଉ ଦିନ ଅଣ୍ଡା ହେଇଥାଉ ନହେଲେ କୋଉ ଦିନ ପନିର ରି ହେଇଥାଉ ମୁଁ ପୁରା ମାନେ ମାପିକି ଖାଏ ବୁଝୁଛନ୍ତି ଯେମିତି ମାନେ ଯେ ତିକି ପରିମାଣରେ ମୋ ଦେହ ପାଇଁ ଦରକାର କାହିଁ କାଇଁନା ମୁଁ କିଛି ଅଧିକା ଏକର ସେକର ଖାଇଦେଲେ ମୋ ଦେହଟିର ଅସୁବିଧା ହବ ତ ସେଥିଲାଗି ମୁଁ ସେଇ ହିସାବରେ ମାପିକି ଖାଏ ତାପରେ ସେଗୁରା ଖାଇସାରିଲା ପରେ ତାପରେ ରାତିକି ମୁଁ ତ ରାତିକି ଆଉକିଛି ଖିଆପିଆ କରେ ନା ସନ୍ଧ୍ୟାବେଳେ ଟିକେ ଫଳମୂଳ କୋଉ ଦିନ ନହେଲେ କୋଉଦିନ ସାଲାଡ ଟିକେ ଅଣ୍ଡା ସିଝା ଦିଟା ନହେଲେ କଉଦିନ ସୋୟାବଡି ଟିକେ ଏମିତି ସବୁ ଖାଇଦିଏ ଏତିକି ଖାଇସାରିଲା ପରେ ଏତିକି ଖାଇସାରିଲା ରେ ମୁଁ ଶୋଇପଡେ ବୁଝଛନ୍ତି ଶୋଇପଡେ ମାନେ କ ଦେଖନ୍ତୁ ଆମର ବହୁତ ଶୀଘ୍ର ଶୋଉ ଆଜି ଟିକେ ମୋର ଟିକେ ବହୁତ ଟାଇମ ହେଇଗଲାଣି ନହେଲେ ଆମେ ସେଇ ଆଠଟା ଭିତରେ ମୁଁ ଶୋଇପଡେ ବୁଝୁଛନ୍ତି କାହିଁକିନା ମତେ ପୁଣି ତା ପରଦିନ
ହଁ।
ଶୀଘ୍ର ଶୋଇପଡେ ଇତ ତ ଏଇ ସବୁ କଥିୟା ହ ମୁଁ କଣ କହିବି? ଏଇ ସବୁ କଥା ଟିକେ ଅସୁବିଧାରେ ଟିକେ ରହୁଛି ଆଉ ଅଶୁ ହଁ ତ ଏଇଟା ଦେହ ପାଇଁ ଗୋଟେ ଭଲ। ତ ଏଇ ସବୁ ଶୈଳୀରେ ମୁଁ ଚାଲିଛି ମୋ ଜୀବନଜାପିନ। ଝିଲେ ଆପଣ ଆପଣଙ୍କ ଦେହ ପ୍ରତି କିଛି ଧ୍ୟାନ ଦିଅନ୍ତି ନା ଆପଣ ସେମତି ମାନେ । ଧ୍ୟାନ ଦିଅନ
ଦେଖନ୍ତୁ ମୁଁ ଦେହ ପ୍ରତି ବହୁତ ଧ୍ୟାନ ଦିଏ।
ଆ ବହୁତ ମାନେ କେତେ? ବହୁତ ମାନେ ସେଇତ ବହୁତ ଟା ମତେ ବୁଝେଇକି କୁହନ୍ତୁ ନା।
ଦେଖନ୍ତୁ ପ୍ରାୟେ ଯେମିତିକି ଗୋଟେ ସାଧାରଣ ଲୋକ ଯେତିକି ଯ ଯନ ନି ମୁଁ ତାଠୁ ଅଧିକ ଯତ୍ନ ନିଏ ସେଇଟା ହଉଛି ବହୁତ ବୁଝିପାରୁଛନ୍ତି।
ସାଧାରଣ ଲୋକ ଯେତିକି ନିଅନ୍ତି ଆପଣ ଅଧିକା ମାନେ ଆପଣ କଣ ଅ ଅସାଧାରଣ ଲୋକ?
ଆଜ୍ଞା ଆପଣ ମୋ ବିଷୟରେ କଣ ଜାଣିଛନ୍ତି କହିଲ ଫୋନ ରେ କଥା ହେଇ ମୋ ବିଷୟରେ ଜାଣିଦେବେ କୁହନ୍ତୁ?
ନାଇଁ ଫୋନ ରେ କଥା ହେଇ ତମ କାହା ବି ସ କଣ ଜାଣିପାରିବ ବୁଝଚନ୍ତୀ ଏଇଟା କେମିତି ହେଇପାରିବ?
ଆଜ୍ଞା ବୁଝିପାରୁଚନ୍ତି ତ ତ ମୁଁ ବହୁତ ଅସାଧାରଣ ଲୋକ। ତ ମୁଁ ସକାଳୁ ପ୍ରଥମେ ଉଠେ। ଉଠିକି ନା ପ୍ରଥମ ଭାବେ ମୁଁ ଉଠିକି ଫାଷ୍ଟ ଏକ ଯିବି ନା ଝାଡା ଯିବି ଏଇଟା ପ୍ର ତ ମୁଁ ଭାବେ ତ ମୁଁ ଆଗେ ଭାବି ସାରିଲି ଭାବିବି ଭାବି ଭାବି ତାପରେ ଯେତେବେଳେ ମୁଁ ଯିବି ତ ମୁଁ ଭାବିଥିବି ଏକ କରିଆକୁ କିନ୍ତୁ ଲାଟିନୀ ପଳାଇଲା ଲାଟିନ ଘରେ ଏକ ଝାଡା ଦି ଟା ଯାକ କରିଦିଏ।
ଆଜ୍ଞା ନାଇଁ କାହିଁ ଆପଣ ଶୁଣନ୍ତୁ ଆପଣ ଭା ସକାଳୁ ଉଠି ଭା ଭାବିବେ ଦେଖନ୍ତୁ ଯେମିତି କାଲି କାମ ଆଜି କରନ୍ତି। ଆପଣ ତା ପୂର୍ବ ଦିନ ରାତିରେ ଭାବି ଦେଇକି ଗୋଟେ ଜାଗାରେ ଲେ ଖିଦେବେ ଯେମିତି ଆପଣ ଯୋଉଠି ଉଠିବେ ତ ହଠାତ୍ ସେଠି ବୋର୍ଡ ରେ ଲେଖା ହେଇଥିବ ଯେ ନାଇଁ ତମେ ଆଜି ପ୍ରଥମ ଏଇଆ କରିବ ତ ସେୟା ପ୍ରଥମେ ସେଇଟା ହିଁ କରିବ। ବୁଝୁଛନ୍ତି ନା କାଲି ଆଉ କାହିଁକି ଆପଣ ଟାଇମ୍ ଟା ନଷ୍ଟ କରିବେ?
ଦେଖନ୍ତୁ ଆପଣ ଯୋଉ ଟାଇମ ରେ ଏ ସବୁ କଥା ଭାବୁଛନ୍ତି। ବି ମୋର ଏସବୁ କଥା ଭାବିଆକୁ ଟାଇମ ନଥାଏ ମୁଁ ବହୁତ ପ୍ରେସରରେ ରହୁଛି ଏଠି।
ବହୁତ ବହୁତ ବ୍ୟସ୍ତ ରହୁଛନ୍ତି ନାଇଁ କି ଆପଣଙ୍କୁ ଦି ତିନି ସେ ନାଇଁ ଭାବିବାକୁ ବି କଣ କାଲି କରିବେ?
ଦେଖନ୍ତୁ ମୁଁ ଏବେ ଆପଣଙ୍କ ସହିତ କଥା କଥା ହଉଛି ତଥାପି ମୋର ପାଞ୍ଚ ତା କଲ୍ ଆଇଲାଣି କି ମୋତେ ଗୋଟେ ଗୋଟେ କାମ ପାଇଁ ବୁଝିପାରୁଛନ୍ତି।
ଆଜ୍ଞା ଆଜ୍ଞା। ଠିକ୍ ଅଛି ଆଜ୍ଞା ତାହେଲେ ଏତେ କାମ ଅଛି ତାହେଲେ ରଖନ୍ତୁ କଲ୍ ନା ବୁଝ୍ଛନ୍ତି।
ଆଜ୍ଞା ଆଜ୍ଞା ଟିକେ ରହିଲେ ବି ଭଲ ହୁଅନ୍ତା ସେଆଡୁ କାଟି ଦିଅନ୍ତୁ ଆଜ୍ଞା।